ହାଲୋ, ହାଲୋ, ହାଲୋ
ହାଲୋ
ନମସ୍କାର ହେମନ୍ତ୍। କେମିତି ଅଛ?
ହାଲୋ,
ହଁ ନମସ୍କାର ହେମନ୍ତ। କେମିତି ଅଛ?
ନମସ୍କାର ବିନୋଦ। ମୁଁ ଭଲ ଅଛି, ତୁ କେମିତି ଅଛୁ?
ହଁ ଠିକ୍ ଅଛି ମୁଁ। ମୁଁ ମଧ୍ୟ ଭଲ ଅଛି। ଆଜି ଆମେ ଓଡ଼ିଶାର ପର୍ବପର୍ବାଣିୀ ବିଷୟରେ କଥା ହେବାକି?
ହଁ, ନିଶ୍ଚୟ। ଓଡ଼ିଶାର ପର୍ବପର୍ବାଣି ଆମ ସଂସ୍କୃତିର ଗର୍ବ। ପ ପ୍ରତ୍ୟେକ ପର୍ବର ଅଲଗା ମହତ୍ଵ ଅଛି।
ଠିକ୍ କହିଲୁ, ଓଡ଼ିଆମାନେ ବର୍ଷ ସାରା ବହୁତ ପର୍ବ ପାଳନ କରନ୍ତି।
ହଁ ସେଥିରେ ରଜ, ରଥଯାତ୍ରା, ଦୁର୍ଗା ପୂଜା କାଳୀ ପୂଜା, କୁମାର ପୂର୍ଣ୍ଣିମା, ମକର ସଂକ୍ରାନ୍ତି ନୂଆଖାଇ, ସାବିତ୍ରୀ ବ୍ରତ ଓ ଅନେକ ପର୍ବ ରହିଛି।
ସବୁଠାରୁ ପ୍ରଥମେ ରଜ ପର୍ବ ବିଷୟରେ କହ?
ରଜ ପର୍ବ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ପାଳନ କରାଯାଏ। ଏହି ସମୟରେ ପୃଥିବୀ ମାତା ଙ୍କୁ ଯାଏ। ଝିଅମାନେ ନୂଆ ପୋଷାକ ପିନ୍ଧନ୍ତି, ଦୋଳି ଖେଳନ୍ତି ଓ ପୋଡ଼ପିଠା ଖାଆନ୍ତି।
ମୋତେ ପୋଡପିଠା ବହୁତ ଭଲ ଲାଗେ। ରଜ ସମୟରେ ଘରେ ବିଭିନ୍ନ ପ୍ରକାର ପିଠା ତିଆରି ହୁଏ।
ହଁ ରଜପର୍ବ ଆନନ୍ଦ, ମିଳନ ଓ ପ୍ରକୃତି ପ୍ରତି ସମ୍ମାନର ପ୍ରତୀକ।
ହଁ ଏହା ଶୁଣି ମତେ ଖୁସି ଲାଗିଲା! ରଜ ପର୍ବ ବିଷୟରେ। ତମେ କହିପାରିବ କି ରଥଯାତ୍ରା ବିଷ ରଥଯାତ୍ରା ବିଷୟରେ କଣ ଜାଣିଛ?
ହଁ ରଥଯାତ୍ରା ହଉଛି ଓଡିଶାର ସବୁଠାରୁ ବଡ ପର୍ବ। ପୁରୀରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ସୁଭଦ୍ରା ରଥରେ ଦେଖୁ ନାହାନ୍ତି
ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସନ୍ତି।
ହଁ ରଥ ଟାଣିବାକୁ ବହୁତ ପୁଣ୍ୟ କାମ ବୋଲି ମାନାଯାଏ।
ରଥଯାତ୍ରା ସମୟରେ ସାରା ଓଡ଼ିଶାରେ ଉତ୍ସବର ପରିବେଶ ରହେ।
ଠିକ କଥା ବିଦେଶରେ ମଧ୍ୟ ବହୁତ ଜାଗାରେ ଏହି ପର୍ବ ପାଳନ କରାଯାଏ।
ଦୁର୍ଗା ପୂଜା ବିଷୟରେ କିଛି କହ?
ଦୁର୍ଗା ପୂଜା ପାଞ୍ଚ ଦିନ ଧରି ପାଳନ କରାଯାଏ ସୁନ୍ଦର ମେଢ଼ ଆଲୋକ ସଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ।
ହାଁ, ଏହି ସମୟରେ ସମସ୍ତେ ନୂଆ ପୋଷାକ ପିନ୍ଧି ବୁଲିବାକୁ ଯାଆନ୍ତି।
ହଁ, ସନ୍ଧ୍ୟାବେଳେ ପରିବାର ସହ ବୁଲିବାର ମଜା ଅଲଗା,
କାଳୀପୂଜା ମଧ୍ୟ ବହୁତ ଧୁମଧାମରେ ପାଳନ ହୁଏ।
ହଁ କାଳୀ ପୂଜା ସହିତ ଦୀପାବଳି ମଧ୍ୟ ପାଳନ କରାଯାଏ। ଘରେ ଦୀପ ଜଳାଯାଏ ଓ ଆଲୋକ ସଜା ହୁଏ।
କୁମାର ପୂର୍ଣ୍ଣିମା ବିଷୟରେ କଣ ଜାଣିଛୁ କି?
କୁମାର ପୂର୍ଣ୍ଣିମାରେ ଅବିବାହିତ ଝିଅମାନେ ଚନ୍ଦ୍ରଙ୍କୁ ପୂଜା କରନ୍ତି। ଓ ଜହ୍ନି ଲୋ ଜହ୍ନି ଗୀତ ଗାଆନ୍ତି।
ଏହା ଆମ ପରମ୍ପରାର ଏକ ସୁନ୍ଦର ଅଂଶ।
ହଁ ଏହା ଯୁବପିଢ଼ିକୁ ଆମ ସଂସ୍କୃତି ସହ ଯୋଡ଼ି ରଖେ।
ମକର ସଂକ୍ରାନ୍ତି କିପରି ପାଳନ କରାଯାଏ ଓଡ଼ିଶାରେ?
ମକର ସଂକ୍ରାନ୍ତିରେ ମକର ଚାଉଳ କଦଳୀ ନଡ଼ିଆ ଗୁଡ଼ ଅନ୍ୟାନ୍ୟ ଫଳ ମିଶାଇ ପ୍ରସାଦ ତିଆରି କରାଯାଏ।
ମତେ ମକର ଚାଉଳ ବହୁତ୍ ପସନ୍ଦ।
ଏହି ପର୍ବ କୃଷକମାନଙ୍କ ପାଇଁ ମଧ୍ୟ ଖୁସିର ସମୟ।
ହଁ ନୂଆଖାଇ ବିଷୟରେ କଣ ଜାଣିଛ କି?
ହଁ ପଶ୍ଚିମ ଓଡିଶାରେ ନୂଆଖାଇ ବହୁତ୍ ମହତ୍ଵପୂର୍ଣ୍ଣ। ନୂଆ ଧନର ଅନ୍ନ ପ୍ରଥମେ ଭଗବାନଙ୍କୁ ଅର୍ପଣ କରାଯାଏ। ପରେ ସମସ୍ତେ ସପରିବାର ମିଶିକି ଖାଆନ୍ତି।
ହଁ ହଁ ଏହା କୃଷକଙ୍କ ପରିଶ୍ରମର ସମ୍ମାନ।
ହଁ ଏବଂ ପରିବାରର ସମସ୍ତେ ଏକାଠି ହୋଇ ଉତ୍ସବକୁ ବହୁତ ଧୁମଧାମ ରେ ପାଳନ କରନ୍ତି।
ସାବିତ୍ରୀ ବ୍ରତର ମହତ୍ବ କଣ?
ବିବାହିତ ମହିଳାମାନେ ସ୍ଵାମୀ ଏକ ଦୀର୍ଘାୟୁ ପାଇଁ ଉପବାସ କରନ୍ତି ଓ ବଟଗଛ ପୂଜା କରନ୍ତି।
ଆମ ଓଡ଼ିଆ ପର୍ବ ଗୁଡ଼ିକରେ ପରିବାର ସଂସ୍କୃତି ଓ ଭକ୍ତିର ସୁନ୍ଦର ସମନ୍ୱୟ ଦେଖାଯାଏ।
ଠିକ୍ କହିଲୁ ପର୍ବପର୍ବାଣିୀ ଲୋକଙ୍କୁ ଏକାଠି କରେ। ଓ ସମ୍ପର୍କକୁୁ ମଜବୁତ୍ କରେ।
ଆଜି କାଲି ଯୁବପିଢ଼ି ମଧ୍ୟ ଏହି ପର୍ବ ଗୁଡ଼ିକରେ ବହୁତ୍ ଆଗ୍ରହ ଦେଖାଉଛନ୍ତି।
ହଁ। ସୋସିଆଲ ମିଡ଼ିଆ ମାଧ୍ୟମରେ ଆମ ପରମ୍ପରା ସାରା ବିଶ୍ଵରେ ପହଞ୍ଚୁଛି।
ଆମେ ନିଜ ସଂସ୍କୃତିକୁ ସବୁବେଳେ ସମ୍ମାନ କରିବା ଉଚିତ୍।
ନିଶ୍ଚୟ। ଆଗାମୀ ପିଢ଼ିକୁ ମଧ୍ୟ ଏହି ପରମ୍ପରା ବିଷୟରେ ଜଣାଇବା ଆମର କର୍ତ୍ତବ୍ୟ।
ଏମନ୍ତ ଆମ ଓଡ଼ିଶାରେ କେବଳ ବଡ଼ ବଡ଼ ପର୍ବ ନୁହେଁ ଗାଁ ଗାଁରେ ମଧ୍ୟ ଅନେକ ସ୍ଥାନୀୟ ପର୍ବ ପାଳନ କରାଯାଏ।
ହଁ ଠିକ୍ କହିଲୁ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ପରମ୍ପରା ଓ ରୀତିନୀତି ଅଛି। ଏହା ଓଡ଼ିଶାର ସଂସ୍କୃତିକୁ ଆହୁରି ସମୃଦ୍ଧ କରିଛି।
ତୋର ସବୁଠାରୁ ପ୍ରିୟ ପର୍ବ କେଉଁଟା?
ମୋର ସବୁଠାରୁ ପ୍ରିୟ ପର୍ବ ହେଉଛି ରଥଯାତ୍ରା। ସେହି ଦିନର ପରିବେଶ ଭକ୍ତମାନାନଙ୍କର ଉତ୍ସାହ ଓ ରଥ ଟାଣିବାର ଅନୁଭବ ସବୁବେଳେ ମନେ ରହିଯାଏ।
ହଁ ମୋର ମଧ୍ୟ ରଥଯାତ୍ରା ବହୁତ୍ ଭଲ ଲାଗେ। କିନ୍ତୁ ରଜ ପର୍ବ ର ମଜା ମଧ୍ୟ କମ୍ ନୁହେଁ।
ହଁ ରଜ ସମୟରେ ଘରେ ଘରେ ପିଠା ପଣା ହୁଏ। ପିଲାମାନେ ଖେଳନ୍ତି ଓ ସମସ୍ତେ ମିଶି ଖୁସିରେ ସମୟ କାଟନ୍ତି।
ପର୍ବପର୍ବାଣି ଆମକୁ ବ୍ୟସ୍ତ ଜୀବନରୁ କିଛି ସମୟ ବିଶ୍ରାମ ଦିଏ।
ଠିକ୍ କଥା କହିଲୁ ପରିବାରର ସମସ୍ତେ ଏକାଠି ବସି ଖାଇବା କଥା ହେବା ଓ ଖୁସି ବାଣ୍ଟିବାର ସୁଯୋଗ ମିଳେ।
ଏବେ ଅନେକ ଲୋକ ସହରରେ ରହୁଛନ୍ତି ତଥାପି ପର୍ବ ଆସିଲେ ସେମାନେ ନିଜ ଗାଁକୁ ଫେରିଯାଆନ୍ତି।
ହଁ। କାରଣ ପର୍ବର ସତ ପରିବେଶ ନିଜ ଗାଁରେ ହିଁ ଅନୁଭବ କରିହୁଏ।
ପର୍ବପର୍ବାଣୀରେ ମନ୍ଦିର ଗୁଡିକ ବହୁତ ସୁନ୍ଦର ଭାବେ ସଜାଯାଏ।
ହଁ ଆଲୋକ ସଜା ଫୁଲର ସଜାବଟ ଓ ଭଜନ କୀର୍ତ୍ତନରେ ପରିବେଶ ଭକ୍ତିମୟ ହୋଇଯାଏ।
ହଁ ମୋତେ ପର୍ବ ସମୟରେ ବଜାରକୁ ଯିବା ମଧ୍ୟ ବହୁତ ଭଲ ଲାଗେ।
ହଁ ବଜାରରେ ନୂଆ ପୋଷାକ ଖେଳନା ମିଠା ଓ ସଜାବଟ ସାମଗ୍ରୀରେ ଭିଡ଼ ଲାଗିଥାଏ।
ହଁ ଜାଣିବା କଥା ପର୍ବ ସମୟରେ ମିଠା ଖାଇବାର ମଜା ଅଲଗା ହୋଇଥାଏ।
ନିଶ୍ଚୟ ଛେନା ପୋଡ ରସଗୋଲା ଖିରି କାକରା ପିଠା ଆରିସା ପିଠା ଭଳି ସୁଆଦିଆ ଖାଦ୍ୟ ପର୍ବର ଆନନ୍ଦକୁ ଦୁଇ ଗୁଣ କରିଦିଏ।
ହଁ ପର୍ବପର୍ବାଣିୀରେ ସଫା ସୁୁତୁରା ରହିବା ଓ ପରିବେଶକୁ ସ୍ୱଚ୍ଛ ରଖିବା ମଧ୍ୟ ଜରୁରୀ।
ଠିକ କଥା ବିନୋଦ ଆମେ ପ୍ଲାଷ୍ଟିକ ର ବ୍ୟବହାର କମ କରିବା ଓ ପରିବେଶ ବନ୍ଧବ ଉପାୟରେ ପର୍ବ ପାଳନ କରିବା ଉଚିତ।
ଆଉ ଗୋଟିଏ କଥା ପର୍ବ ସମୟରେ ଆମେ ଗରିବ ଲୋକଙ୍କୁ ସାହାଯ୍ୟ କରିପାରିବା।
ହଁ ଖାଦ୍ୟ ବସ୍ତ୍ର କିମ୍ବା ଆବଶ୍ୟକ ସାମଗ୍ରୀ ଦାନ କଲେ ପର୍ବର ପ୍ରକୃତ ଆନନ୍ଦ ଅନୁଭବ ହୁଏ।
ପର୍ବ ଆମକୁ ଭଲ ପାଇବା ଭାଇଚାରା ଓ ସହଯୋଗର ବାର୍ତ୍ତା ଦିଏ।
ହଁ ବିନୋଦ ଧର୍ମ ଜାତି କିମ୍ବା ଭାଷା ନିର୍ବିଶେଷରେ ସମସ୍ତେ ମିଶି ପର୍ବ ପାଳନ କଲେ ସମାଜରେ ଏକତା ବଢ଼ିଥାଏ।
ମୁଁ ଭାବୁଛି ଆମ ବନ୍ଧୁମାନେ ମିଶି ଆସନ୍ତା ପର୍ବରେ କୌଣସି ସାମାଜିକ ସେବା କାର୍ଯ୍ୟକ୍ରମ କରିବା।
ହଁ ସେଇଟା ବହୁତ ଭଲ ଭାବନା ଆମେ ଗଛ ଲଗାଇବା ସଫେଇ ଅଭିଯାନ କରିବା କିମ୍ବା ଦରିଦ୍ର ପିଲାମାନଙ୍କୁ ପଢ଼ା ସାମଗ୍ରୀ ବଣ୍ଟନ କରିପାରିବା।
ତାହେଲେ ଏଥର ପୂର୍ବକୁ କେବଳ ଆନନ୍ଦରେ ନୁହେଁ ସମାଜ ପାଇଁ କିଛି ଭଲ କାମ କରି ମଧ୍ୟ ପାଳନ କରିବା।
ନିଶ୍ଚୟ ଏହା ଆମ ପାଇଁ ଏକ ସ୍ମରଣୀୟ ପର୍ବ ହେବ।
ଆଜିର ଆଲୋଚନାର ମୁଁ ବହୁତ କିଛି ଶିଖିଲି।
ମତେ ମଧ୍ୟ ବହୁତ ଭଲ ଲାଗିଲା ଧନ୍ୟବାଦ ବିନୋଦ। ପୁଣି ଆମେ ଆଉ ଏକ ଅଧିକ ବିଷୟରେ ଆଲୋଚନା କରିବା।
ଆଜି ତୋ ସହ କଥା ହେଇ ମୋତେ ବହୁତ ଭଲ ଲାଗିଲା ମୁଁ ଓଡ଼ିଶାର ପର୍ବପର୍ବାଣିୀ ବିଷୟରେ ଆହୁରି ଅନେକ କଥା ଜାଣିଲି କିଛି ନୂଆ କଥା ମଧ୍ୟ ଶିଖିଲି ଯାହା ଦ୍ୱାରା ପର୍ବପର୍ବାଣିୀ ମଧ୍ୟରେ କେମିତି ଭାଇଚାରା ମନୋବୃତ୍ତି ସୃଷ୍ଟି ହୁଏ କେମିତି ପର୍ବପର୍ବାଣିୀରେ ପରିବେଶ କେମିତି ସଫା ରହିବ ତା ସହିତ କେମିତି ପ୍ଲାଷ୍ଟିକ ଏଇ ସବୁ ଆବର୍ଜନା ରୁ କେମିତି ଦୂରେଇ ରଖିବା ତା ସହ ପର୍ବପର୍ବାଣିୀରେ ପରିବାର ସମ୍ପର୍କ ଙ୍କ ସହ ସମ୍ପର୍କ କିପରି ଗଢି ଉଠେ ଏକ ସମୟ ସୁଯୋଗ ମିଳିଥାଏ। ସେଥିପ୍ରତି ବହୁତ କିଛି ଜ୍ଞାନ ହାସଲ କଲି ଆପଣଙ୍କୋଠୁ।
ହଁ ବିନୋଦ ଆମର ପର୍ବପର୍ବାଣିୀ ହେଲା ଆମର ସଂସ୍କୃତି ଯାହାକି ବହୁ ପୂର୍ବ ବର୍ଷରୁ ବର୍ଷ ବର୍ଷ ଧରି ଚାଲି ଆସୁଛି। ଯାହାକି ଆମକୁ ଆଧୁନିକ ଯୁଗରେ ସମଗ୍ର ବିଶ୍ଵରେ ପରିଚୟ ମଧ୍ୟ ଦେଇଥାଏ। ଆମେ ଆମ ପର୍ବପର୍ବାଣୀକୁୁ ନେଇକି ସାରା ବିଶ୍ୱରେ ଗର୍ବ ଅନୁଭବ କରେ
ହଁ ପର୍ବପର୍ବାଣି ଏହା କେବଳ ଆନନ୍ଦର ସମୟ ନୁହେଁ। ଏହା କେବଳ ପାଶ୍ଚାତ୍ୟ ଯୁଗରୁ ଯୋଉ ପ୍ରାଚୀନ କାଳରେ। ଯାହା ଗଡି ଆସୁଛି ତାହା ନୁହେଁ ଏହା ସମସ୍ତଙ୍କୁ ପରିବାର ବର୍ଗ କିମ୍ବା ବନ୍ଧୁ ସମ୍ପର୍କୀୟ ସମସ୍ତଙ୍କୁ ଏକାଠି କରିଥାଏ। ଯାହା ଦ୍ୱାରା ସମସ୍ତଙ୍କ ମଧ୍ୟରେ ଏକ ସମ୍ପର୍କ ଗଢ଼ି ଉଠେ ପର୍ବପର୍ବାଣିୀ କେବଳ ଆମକୁ ନୂଆ ପୋଷାକ ନୂଆ ଖାଦ୍ୟ ସୁୁଆଦିଆ ଖାଦ୍ୟ ଏତିକି ପ୍ରଦାନ କରେ ନାହିଁ ତା ସହ ଏହା ଅନେକ କିଛି ଶିଖାଏ ଆମକୁ। ରଜ ପର୍ବ ଯାହାକି ମହିଳା ମାନଙ୍କର ଯୋଉ ମାସିକ ଋତୁସ୍ରାବ ଥାଏ ତାକୁ ଇଏ ସୂଚନା ଦିଏ ଯାହାକୁ ଏକ ପବିତ୍ର ଦିନ ରୂପେ ପାଳନ କରାଯାଏ ଏହା ଆମ ଓଡିଶାର ସଂସ୍ ପ୍ରକୃତିକୁ ଆହୁରି ଅଧିକ ଗର୍ବ ବଢାଇ ଦିଏ।
ହଁ ବିନୋଦ ଠିକ କହିଲୁ। ତୋର କଥା ମୋର ମନକୁ ପାଇଗଲା।
ତା ସହ ଆମ ଓଡିଶାର ବଡ ଠାକୁର ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଯାହାକି ସାରା ପୃଥିବୀ ପ୍ରସିଦ୍ଧ। ବିଦେଶର ଲୋକମାନେ ମଧ୍ୟ ଏବେ ଆମ ଭାରତର ଏବଂ ଓଡିଶାର ଯୋଉ ଜଗନ୍ନାଥ ସଂସ୍କୃତି ରହିଛି ତାକୁ ଦେଖି ଅନୁପ୍ରାଣିତ ହଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଯୋଉଁ ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ସେଥିପ୍ରତି ସେମାନେ ଅନୁପ୍ରାଣିତ ହେଇ ଚାଲି